ଓ
ହଁ କୁହନ୍ତୁ।
ଭଉଣୀ ନମସ୍କାର କଣ କରୁଚନ୍ତି?
ମୋତେ ଆର ଏଇ ଟିକେ ଛୁଆଙ୍କୁ ପଢଉଥିଲି ଏ ମୋ ଭାଇ ଭଉଣୀ ଛୋଟ ଭାଇ ଭଉଣୀ ତ। ତାଙ୍କୁ ଟିକେ ପଢଉଥିଲି ଆଉ। ଆପଣ କୁହନ୍ତୁ ମୁଁ ଏଇ ମୁଁ ଏଇ ବିଜ୍ଞାନ ପଢଉଥିଲି ଆଉ।
ଆଉ ଖାଇବା ପିଇବା ହେଇସାଇଲାଣି?
ନାଇଁ ଏ ପିଲାଙ୍କୁ ପଢେଇ ସାରିକି ଯିବି ଖାଇବି ଆଉ। ଆପଣ ଖାଇସାଇଲେଣି?
ହଁ ମୁଁ ଖାଇସାଇଲିଣି।
ହଉ ଆପଣ କଣ ଏତେ ରାତିରେ ଫୋନ୍ କରିଥିଲେ?
ଏ ମୁଁ କହୁଥିଲି ଏ ରାତି କୋଉଠୁ ହେଇଚି ଏ ସନ୍ଧ୍ୟା ବେଳ ଆପଣ କଣ ଏତିକା ବଳୁ ଶୋଇପଡଛନ୍ତି ନା କ?
ନାଇଁ ଏଇ ପିଲାଙ୍କୁ ଟିକେ ପଢଉଥିଲି ତ ଆଉ ସମୟ ଦେଖିନି ଆଉ କୁହନ୍ତୁ।
ଆଚ୍ଛା ଏ ମୁଁ କହୁଥିଲି କଣ ପଢୁଉଥିଲେ କୋଉ ବିଷୟରେ ଟିକେ କହୁନାହାନ୍ତି?
ମୁଁ ପଢଉଥିଲି ଉଁ, କୋଷ ବିଷୟରେ ଆଉ।
ଓ ହଁ ଆଚ୍ଛା ଆପଣ ଏଇ ବର୍ତ୍ତମାନେ ଯୋଉ ଆପଣ ଦେଇଥିଲେ ଷ୍ଟାଟସ୍ ମୁଁ ଦେଖିବାକୁ ପାଇଲି ଆପଣ ସାଙ୍ଗମାନଙ୍କ ସହ ଯାଇଥିଲେ ବୁଲିବା ପାଇଁ କୁଆଡେ ଯୋଉ ଏକ ଭଲ ଜାଗା ପାହାଡ ଜାଗାକୁ ତିନି ଚାରି ଜଣ।
ହୁଁ, ଆମେ ଦେଖନ୍ତୁ ଦେଖନ୍ତୁ ଆମର ଯୋଉ ଆମର ଯୋଉ ସାଙ୍ଗସାଥି ମାନେ ରହିଲେ ଆମ ସାଙ୍ଗସାଥି ମାନେ ଅତ୍ୟନ୍ତ ମେଳାପି। ଆଉ ଉଁ, ଆମର କଣ କରୁ ନା ପ୍ରତି ମାସରେ ଥରେ ବା ପ୍ରତି ଦୁଇ ମାସରେ ତିନି ମାସରେ ଥରେ ଆମେ ସାଙ୍ଗମାନେ ଟିକେ ଉଁ, କଣ ଆଗରୁ ସେ ଯୋଉ ନିର୍ଦ୍ଧାରିତ ଦିନ ତୟ କରିକି ଆମେ ସେଇ ଦିନରେ ଯାଉ ବୁଲିବାକୁ କିଛି ନୂଆ ନୂଆ ସ୍ଥାନ ବୁଲିବାକୁ ଯାଉ ଆମେ ଯୋଉ ଯାଇଥିଲୁ ଏବେ ଗୋଟେ ପାଖରେ ଆମର ଅଛି କୋଉଠି କହିଲେ ଧନ ଘର ଖୋଲ ବୁଝିଚନ୍ତି ସେଠି ଏକ ଶିବ ଧନ ଘର ଖୋଲ, ସେଠି ଏକ ଶିବ ମନ୍ଦିର ଅଛନ୍ତି। ଏ ଅଛି ଏବଂ ପାଖରେ ଗଣେଶ ମନ୍ଦିର ଲକ୍ଷ୍ମୀ ମନ୍ଦିର ତା ସହିତ ଆମର ମ ଗୋଟେ ମୟୂର ଅଛନ୍ତି। ଅ ଗୋଟେ ଘୋଡ଼ା ଆଉ ପେଚା ମାନେ ମଧ୍ୟ ସେଠି ରଖିଚନ୍ତି ଆଉ ଠେକୁଆ ବି ଅଛନ୍ତି। ଏମିତି ସେ ଜାଗା ଟା ସୁନ୍ଦର ହେଇଥିବାରୁ ଆମେ ସାଙ୍ଗସାଥି ମାନେ ଟିକେ ଇଚ୍ଛା କଲୁ। ଆଉ ବୁଲିବାକୁ ଯାଇଥିଲୁ ଆଉ ଆପଣ ସେମିତି କିଛି ଗୋଟେ ନୂଆ ଜାଗା ଯାଇଥିବେ ଯଉଠିକିି ତାର ଅନୁଭୂତି ଟିକେ କୁହନ୍ତୁ।
ଆଜ୍ଞା ଆମେ ମଧ୍ୟ ଏମତି ଥରେ ଯାଇଥିଲୁ। ଆମେ ଯାଇଥିଲୁ ଆଜ୍ଞା କଳାହାଣ୍ଡି। ଆମ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବା ପାଇଁ ସେଠି ତିନି ଚାରି ଦିନି ରହିଥିଲୁ ବୁଲିଥିଲୁ ଆମ ସେ, ଆମେ ଏ ବାହାର ସାଙ୍ଗ ବିଭିନ୍ନ ଜିଲ୍ଲାରୁ ସବୁ ଆମେ ଯାଇଥିଲୁ ସାଙ୍ଗ ଯିଏ ସବୁ ଅଛନ୍ତି
ହୁଁ।
ତ ଆମର ଗୋଟେ କଥାବାର୍ତ୍ତା ହେଇ ଗୋଟେ ନିର୍ଦ୍ଧାରିତ ତାରିଖ ଚୟନ କରି ଯାଇଥିଲୁ ଏବଂ ସେଥିରେ କିଛି ଭଲ ମାନେ ସିଆଡ଼େ ତ ସବୁ ପାହାଡ ଅଞ୍ଚଳ ଏଠି ଭଲ ଝରଣା ଏବଂ ସବୁ ଅଛି। ଆଉ କଣ କରିବା ତ ଜଳ ପ୍ରପାତ ଭଲ ଭଲ ଅଛି। ସେଠି ବର୍ଷା ଦିନେ ତ ତାର ସୌନ୍ଦର୍ଯ୍ୟ ପୁରା ଦୁଇ ଗୁଣ ହେଇଯାଇଥାଏ। ତ ଆର ବର୍ଷ ଏତିକା ବେଳକୁ ଆମେ ଯାଇଥିଲୁ ସବୁ ସାଙ୍ଗ ପିଲା ମିଶିକି ଏବଂ ସେଠାରେ ବହୁତ ମଜା କଲୁ।
ଆଚ୍ଛା ତାହେଲେ ଏ ବର୍ ଏବର୍ଷ ଆପଣ କୁଆଡେ ଯିବାକୁ ଇଚ୍ଛା ପ୍ରକାଶ କରିଚନ୍ତି?
ଏ ବର୍ଷ ଆମର ଟିକେ ଟିକେ ଆଧ୍ୟାତ୍ମିକ ସ୍ଥାନ ଯେପରିକି ଆମର ଦକ୍ଷିଣ ଭାରତ ଆରେ ଯେପରି ଆମର ରାମେଶ୍ଵରମ। ହଉ କିମ୍ବା କନ୍ୟାକୁମାରୀ ହଉ ସିଆଡ଼େ ଯିବାକୁ ଆମର ଟିକେ ମନସ୍ଥ କରିଚୁ କାରଣ
ଚାହୁଛନ୍ତି ଆଛା। ତାହେଲେ ଆପଣଙ୍କ କଥାର ମତେ ଯେତିକି ଜଣା ପଡୁଚି ଆପଣ ଭାରତର ବିଭିନ୍ନ କଣ ଅନୁ କୋଣ ବୁଲିକି ମାନେ ଦେଶର ସବୁ ଜାଗାକୁ ଭ୍ରମଣ କରିବାକୁ ଚାହୁଁଚନ୍ତି।
ନିଶ୍ଚୟ ହେଲେ କଣ କରିବା ଟିକେ ପଇସା ପତ୍ର ଟିକେ ଅଭାବ ଥିବାରୁ ସେ ଆଛ ଇଚଛାକୁ ବର୍ତ୍ତମାନ ପାଇଁ ଟିକେ ମାଡି ଜାଗିକି ରଖିବାକୁ ପଡୁଚି। ଏଣ ସମୟ ତ ପରିସ୍ଥିତିର ଇଏରେ ଆମେ କିଛି କରିପାରୁନି କୁଆଡ଼େ ଯାଇ ମଧ୍ୟ ପାରୁନୁ।
ଆଛା ପଇସା ତ ଆସିବ ଯିବ କିଛି ସେଟା ଇଏ ନାହିଁ ପଇସା ଆଜି ଅଛି କାଲି କି ନାହିଁ କିନ୍ତୁ ମାନେ ବୟସ ଆଉ ଫେରିବନି ବୁଝିଚନ୍ତି ନା ନାଇଁ ତ ଆ ଆଜି ଜୀବନ କା କି ନାହିଁ ତ ଯେତେ ପାରୁଛନ୍ତି ଯେତେ ଯୁଆଡେ ବୁଲାବୁଲି କରନ୍ତୁ କିନ୍ତୁ ଏତିକି ଧ୍ୟାନରେ ରଖନ୍ତୁ ଯେମିତି କିି ଆମର କେରଳ ହରିକା ମୌସୁମୀ ସମୟରେ ତ ଆଗେ ପହଞ୍ଚେ ତ ସେଇ ସବୁ ଜାଗାକୁ ଯଦି ଆମେ ଯିବା ଏଇ ସମୟରେ ତ ଆମେ କଣ ହବ ନା କୋଉଠି କଣ କହିଲେ ଯେମିତି କେଦାରନାଥ ଏଇ ସମୟରେ ମା ଟିର ଯୋଉ ପାହାଡ ଧସିବାର ସମୟ ହେଲା ବେଳେ ବେଳେ ଧସେ ତ ଆପଣ ଟିକେ ସେ ଯୋଉ ଋତୁ ଅନୁଯାୟୀ ଟିକେ ଦେଖିକି ସେ ଜାଗାକୁୁ ଯାଆନ୍ତୁ ବୁଝି ପାରୁଚ ନ୍ତି ନା ନାଇଁ କାରଣ ପ୍ରାକୃତିକ ବିପର୍ଯ୍ୟୟ ର ବହୁତ ସମ୍ଭାବନା ଅଛି।
ଆଜ୍ଞା, ଯା ଆପଣ ଯଉ କଥା କହିଲେ, ଏଇଟା ମତେ ସମସ୍ତେ ଯୋଉଁମାନେ ସବୁ ଯାତ୍ରା କରୁଛନ୍ତି ଏବଂ ବିଭିନ୍ନ ବିଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି। ତାଙ୍କୁ ପ୍ର-ପ୍ରଥମେ ଏଇ ଜିନିଷକୁୁ ଲକ୍ଷ୍ୟ କରିବା ଅଛି। କାରଣ କୋଉ ସମୟରେ, କୋଉ ଜାଗାକୁ ଗଲେ ଆପଣଙ୍କ ପାଇଁ ସୁବିଧା ହବ? ଏବଂ ଆପଣ ଯୋଉ ସ୍ଥାନକୁ ଯାଇଥିବେ, ସେ ସ୍ଥାନରେ ଭରପୁର ଆନନ୍ଦ ନେଇପାରିବେ। କାରଣ ଆମେ ଯଦି ବନ୍ୟା ସମୟରେ ଯିବା ଆମର ଯଦି କେଦାରନାଥ ତ ଆମେ ଯାଇପାରିବାନି, ସୁନୁ ବେକାର ଆମର ପଇସାକୁ ପଇସା ଖର୍ଚ୍ଚ ହବ। ସମୟକୁ ସମୟ ନଷ୍ଟ ଏବଂ ଆମର ଜୀବନ ହାନି ମଧ୍ୟ ହବ। ତ ତେଣୁ କରି ଆମର ଗ୍ରୀଷ୍ମ ଋତୁରେ ଯେପରିକି, ଆମକୁ ଉଁ ମାନେ ମରୁସ୍ଥଳ ଆରେ ଯିବା କଥା ନୁହେଁ। ସେପରି ଅତ୍ୟଧିକ ଥଣ୍ଡାରେ ମଧ୍ୟ ଆମକୁ ସିଆଡ଼େ, ମାନେ ଗରମ ଜାଗାକୁ ଯିବାକୁ କଥା ଏବଂ ଥଣ୍ଡାରେ ଯୋଉ ଥଣ୍ଡା ଦିନେ ଗରମ ଜାଗାକୁ ଯିଆ କଥା। ବୁଝିପାରିଲେ, ସେଇଭଳି ଆମେ ଚୟନ କରିକି ବୁଲିଲେ ତ ହୁଏତ, ଆମେ ସେଇ ଜାଗା ବୁଲିବା କିନ୍ତୁ, ଅଧିକରୁୁ ଅଧିକ ଆମର ୟୁଟିଲାଇଜ୍ କରିପାରିବା ଆମର, ସମୟ ପଇସା ଏବଂ ଓ-ଓ
ଦେଖନ୍ତୁ, ଆମେ ଥରେ ଆମେ ଥରେ ଯାଇଥିଲୁ, ପାଞ୍ଚ ଦଶଟି ସାଙ୍ଗ ଆମର ସାଙ୍ଗ ହେଇକି ଯାଇଥିଲୁ କୋଉଠିକି? କାଶ୍ମୀର ଯାଇଥିଲୁ। ବୁଝୁଛନ୍ତି ନା ନାଇଁ ତ କାଶ୍ମୀରରେ ଡାଲ୍ ଲେକ୍, ଆମେ ବୁଲିଥିଲୁ।
ଆଜ୍ଞା!
ଡାଲ୍ ଲେକ୍ କ ହଉଛି କଣ କହିଲେ? ଏକ ବ ମାନେ ଡଙ୍ଗାରେ ଡଙ୍ଗାର ଘର ଆପଣ ସେଠି, ଆପଣ ସେଠି ସେ, ଯୋଉଁ ଅ ମାନେ, ସେ ଯୋଉ ଲେକ୍ ର ବା ହ୍ରଦର ଅ ଆପଣ କଣ? ଭର୍ ପୁର୍ ଆନନ୍ଦ ନେଇପାରିବେ। ଆଉ, କାଶ୍ମୀରରେ ଯେକୌଣସି ସବୁ ଦମ୍ପତି ଯାଆନ୍ତି, ସେମାନେ କାଶ୍ମୀରରେ ଯୋଉ ଲୋକମାନେ ଯଉ ପିନ୍ଧିବାର, ଯଉ ଶୈଳୀ ମାନେ ଯଉ ଉଁ-ମ୍ ପୋଷାକ ପିନ୍ଧନ୍ତି! ତାକୁ ଅବି ଆମେ ମାନେ ପିନ୍ଧି ପାନ୍ଧିକି ଆସିଛୁ। ହେଲା, ମାନେ ଆ-ଆପଣ ଯେ-ଯେ ଭାରତର କୋଣ ଅନୁକୋଣ ଯେକୌଣସି ଜାଗାକୁ ଯାଆନ୍ତୁ। ବିଭିନ୍ନ ପ୍ରକାରର ଆମର ଅ ପାରମ୍ପାରିକ ପୋଷାକ, ପାରମ୍ପାରିକ ଖାଦ୍ୟ ସବୁ ଭିନ୍ନ ଭିନ୍ନ ଦେଖିବାକୁ ମିଳେ। ବୁଝୁଛନ୍ ନା ନାଇଁ। ତ ଆପଣ ଯେତେବେଳେ ବି ଯୁଆଡେ ବି ଯାଆନ୍ତୁ! ସେଠିକାର ପୋଷାକ କେମିତି, ଖାଦ୍ୟ, କଣ? ସେଠିକାର ଚଳନି କେମିତି? ରହଣି କେମିତି? ସବୁ ଟିକେ ଦେଖିକି ଶିଖିକି ଆସନ୍ତୁ। ଜ୍ଞାନ ଆହରଣ କରିକି ଆସନ୍ତୁ। ବୁଝୁଛନ୍ ନାଇଁ?
ଆଜ୍ଞା, ଆଜ୍ଞା!
ହୁଁ, ତ ଆପଣ ଯେତେବେଳେ, କୁହନ୍ତୁ।
କୁହନ୍ତୁ, କୁହନ୍ତୁ।
ନାଇଁ, କହୁନାହାଁନ୍ତି! କୁହନ୍ତୁ, ଆପଣ କୁହନ୍ତୁ।
ନାଇଁ, ଆପଣ ଯୋଉ କହିଲେ ବି ଠିକ୍ କଥା ଯେ, ଯଦି ଆମେ ଯଦି ଯାଉଛି, ଯୋଉ ଜାଗାକୁ, ସେ ବିଷୟରେ ମଧ୍ୟ କିଛି ଜ୍ଞାନ ଆହରଣ କରିକି ପ୍ରଥମେ ଯିବା କଥା। କାରଣ, ସେ ସେ ପରିସ୍ଥିତି ଯାହାଥିବ, ସେଇ ମୁତାବକ ଆମକୁ ଉପ କରଣ ମଧ୍ୟ ନବା ଉଚିତ୍। ଯେପରି ଆମେ ଯାଉଛେ ଧର, ଆମର ନର୍ଥ ଇଷ୍ଟ ଯୋଉ, ତର ଦକ୍ଷିଣ ଉତ୍ତର ଧା
ସେଆରୁ ପୁହ।
ଉତ୍ତର ପୂର୍ବ, ଆତ୍ୟା, ଉତ୍ତର ପୂର୍ବ ଅଞ୍ଚଳକୁ ଯାଉଛେ। ତେଣୁକରି ସେଠିତ ଅଧିକ ମେଘର ସମ୍ଭାବନା! ତେଣୁ ଆମକୁ ବର୍ଷା ପାଇଁ, ଯୋଉ ସବୁ ଆବଶ୍ୟକ ଉପକରଣ ଆମ ସାଙ୍ଗରେ ନବାକୁ ପଡିବ। ସେଇଭଳି ଭାବେ ଆମର ଯଦି ଆମେ ଯାଉଚେ ଓ ଉତ୍ତର ଭାରତ ଆଡ଼େ ଯାଉଚେ ଆମେ ଥଣ୍ଡା ଅଞ୍ଚଳକୁ ଯାଉଚେ ତ ଗରମ ପୋଷାକ ଏବଂ ଅନେକ ଯୋଉ ଶୀତ ପାଇଁ ରକ୍ଷା ପାଇଁ ଯୋଉ ସବୁ ଆମର ଚି ଉପକରଣ ତାକୁ ନବାକୁ ପଡ଼ିବ ଯାହା ଦ୍ଵାରା ଆମର ଯାତ୍ରା ସୁଖମୟ ହବ ଏବଂ ଗ୍ରୀଷ୍ ମୁ ମଦ ଖୋ ଯୋଉ ଗୀଷ୍ମ ଋତୁରେ ଯଦି ଆମେ ଟ୍ରାଭେଲ୍ ଯୋଉ ଯାତ୍ରା କରୁଚେ ତ ସେଇପରି ଭାବେ କିଛି ଆମର ଯୋଉ ମୁହରେ ମାରୁଥିବା ଯୋଉ ଆସୁଚି ଆମର ପଦାର୍ଥ
ହ
ବିଭିନ୍ନ ପ୍ରକାର ଜିନିଷ ନବା ପଡ଼ି ପଡ଼ିବ ଏବଂ ଆଗୁରୁ ଆମୁକୁ ସବୁ ସେଠାକାର ଅଉ ହୋଟେଲ ଏବଂ ତାଙ୍କର ରହିବା ବାସଗୃହ ମଧ୍ୟ ଦେଖିବାକୁ ପଡ଼ିବ ଆ ଆମେକୁ ପହଞ୍ଚିଲେ କୌଣସି ଅସୁବିଧା ନହବ।
ନାଁ ଆମେ ଯେକୌଣସି ଜାଗା ଯିବା ପୂର୍ବରୁ ଆମେ ଉପକରଣ ନବା ସେ ବିଷୟରେ ତ ତିଅ ନବା ଠିକ୍ ଅଛି କିନ୍ତୁ ଆମେ ସେ ଯୋଉ ଜାଗାକୁ ଯୋଉ ଯାଉଚେ ଖାଲି ଚାଲି ଆମେ ବୁଲି ଦେଇକି ଦେଖିଦେଲେ ନାଇଁ ଯେ ଏଇ ଜାଗାଟା ସୁନ୍ଦର। ହେ କିନ୍ତୁ ସେତିକି ନ ଦେଖିକି ଆମେ ଆ ଭିତରେ ଥିବା ରହସ୍ୟ ଆ ବ୍ୟ ଆ ଆ ପାଇଁ କେ ଟେ ଲୋକ ଲ ମାନେ ଧର କୋଉ ଧର ଯୁଦ୍ଧ୍ୟ କ୍ଷେତ୍ର ଗୋଟେ ହେଲା ଧର ଯୁଦ୍ଧ୍ୟ କ୍ଷେତ୍ର ହେଲା ତ ଏଇ ଯୁଦ୍ଧ୍ୟ କ୍ଷେତ୍ରରେ କଣ ହେଇଚି କୋଉ ମସିହାରେ ହେଇଚି କେମିତି ହେଇଚି ତାର ଦୁର୍ଗ କଣ ସବୁ ସବୁ ବିଷୟରେ ଆମ ଇତିହାସ ଆମ ଭୌଗୋଳିକ ଆମ ଉ ଅର୍ଥନୀତି ସବୁ ଜିନ୍ଷ କୁ ନେଇକି ଆମେ ତନଖିକି ଆସିବା କଥା। ହେଲା ବୁଝୁଚନ୍ତି ନାଁ ନାଇଁ ତ ଆମେ ଖାଲି ବୁଲିବାକୁ ଖାଲି ଭ୍ରମଣ କରିବାକୁ ଗଲେ ଆମେ ଖାଲି ଗୋଟେ ଜିନିଷ ଖାଲି ବୁଲିିବାଲିକି ପଳିଆଇଲେ ସେଟା ନୁହେଁ। ଆମେ ସବୁ ଜିନିଷର ସାଂସ୍କୃତିକ ପାରମ୍ପାରିକ ସବୁର ରୀତିନୀତି ବୁଝିକି ଆସିବା କଥା କାରଣ ଆମେ ତ ଗୋଟିଏ ଭାରତର ଗୋ ଟିଏ ପରିବାର ଭଳି ହେଲା ତ ସବୁ ଜିନିଷକୁ ଆପଣେଇବା ହୋଉଚି ଆମର ଧର୍ମ। ବା କର୍ତ୍ତବ୍ୟ। ତ ଏଇଭଳି ଭାବରେ ଆପଣ ଯେତୋବେଳେ ବି ଯାଆନ୍ତୁ ଏଇ ସବୁ ଜିନିଷକୁ ଧ୍ୟାନରେ ରଖିକି ଆପଣ ଟିକେ ଆସିବେ। ବୁଝିିଲଣି ନାଁ ନାଇଁ ଆପଣ ଖାଲି ଆପଣ ଖାଲି ନୁହନ୍ତି ଆପଣଙ୍କ ସାଙ୍ଗରେ ଯେ କୌଣସି ଲୋକ ଯାଆନ୍ତୁ ବା ଆପଣ ଆସିକି ବି ଆପଣଙ୍କ ପିଲା ଛୁଆ ପରିବାର ବର୍ଗକୁ ଟିକେ ଏଇ ସବୁ ବିଷୟରେ ବୁଝାନ୍ତୁ।
ନିଶ୍ଚିନ୍ତ ଆପଣ ଯୋଉ କଥା କହିଲେ ଆପଣଙ୍କ କଥାରେ ମୁଁ ସହମତ। ଏବଂ ମୁଁ ପର ପରବର୍ତ୍ତୀ ସମୟରେ ଯୁଆର ମଧ୍ୟ ଯାତ୍ରା କରେ ଆପଣ କହିଥିବା ଦିଗକୁ ନିଶ୍ଚିନ୍ତ ଧ୍ୟାନ ଦେବି। ଏବଂ ସେ ଜାଗାର ସେ ଜାଗାରେ ହେଇଥିବା ଏସ୍ ଏ ସିଏ ଜିନିଷର କାରଣ ଓ ତା ସାଂସ୍କୃତିକ ବିକାଶ ସେ ବିଷୟରେ ମଧ୍ୟ ପଚାରି ବୁଝିବି ଏବଂ ତାର କଥା ଫେରିଲେ ଲୋକମାନଙ୍କୁ କହିବି। ହଉ ଆପଣଙ୍କ ସାଙ୍ଗେ କଥା ହେଇ ଭଲ ଲାଗିଲା ରଖୁଛି।
ହୁଁ।
ହୁଁ।